କଣ ଏଇ ଏବେ ମୋ ବୋଉ ସହିତ କଥା ହଉଥିଲି ଆଉ
ଆସିଥିଲି ଉପରକୁ ପାଟି ବୋଲି। ଏ ମୋ ବୋଉ ସହିତ ଅଧ ଘଣ୍ଟା ଖଣ୍ଡେ କଥା ହେଇଗଲି। ତାପରେ ଏରା ପଢିଆକୁ ଇଚ୍ଛା ହଉନିଁ ମୁଁ କଇଲି ଚିକି କି ଟିକେ ଫୋନ କରେ କଥା ହେବି ବୋଲି।
ହୁଁ ହୁଁ।
ପରୀକ୍ଷା ପାଖେଇ ଆସିଚି ଯେତେ ପାଠଠୁ ଦୂରେଇ ଯାଉଚି ସେତେ।
ହୁଁ ହୁଁ ଆଉ ରଜରେ ତୁ ଉ ଆସିବ ନା ଆସିବେନି ଗାଁକୁ।
ମୋ ବୋଉ।
ହୁଁ।
ମୋ ବୋଉ କହୁଥିଲା କଣ ସକା ମଝି ସଂକ୍ରାନ୍ତି ଦିନ ଆସିବ। ଆସିବ ପୁଣି ଯଦି ଭଲ ଲାଗିଲା ତା ପରଦିନ ପଳେଇବ। ମୁଁ ତାକୁ ମନା କରୁଥିନି ନା ନା ଟୋଟାଲି ତୁ ଆସ ଇଆ କିଛି ଦରକାର ନାହିଁ ଆଉ ତୁ ଉଁ ତୁ ଦେଖେ ବାପା ପ ଦେଏ ତାଙ୍କୁ ପୁରା ଭଲ ନାଗିନେ ଯାଇ ତୁ ଆଉ ଆସିବୁ। ଆସି ସେଣୁ କାମ କରିକି ଆସିଲା ଆଳକୁ ଦେହ ଟା ଭଲ ଲାଗୁନି ଏଇନେ ବା ଶୋଇଥିଲେ। ତାଙ୍କୁ କହୁଛନ୍ତି ଯା ଯା ଗାଧେଇବୁ ଝାଳ ଫାଳ ବାହାରି ଯାଉଛି ୟୁ ନା। ଆଉ ଦେହଟା ପୁରା ଦୁର୍ବଳ ହେଇଯାଇଚି ତାଙ୍କର।
ହୁଁ।
ଆଉ କହିଲା ନା ମୁଁ ଗୋଟେ ଦିନ ଯାଇଥାନ୍ତି ତୋ ଭାଉଜ ଯାଇଥାନ୍ତା ଦେ ଯୋଉ ତାଙ୍କ ତାଙ୍କ ବାପ ଘରୁକୁ ଯାଇଥାନ୍ତେ।
ଏ ଚାବି ପକେଇ ଦେଇକି ପଳାନ୍ତୁ ବୁଲି ଦେଇକି ପଳେଇ ଆସିବେ କଣ ହଉଚି?
ସେଇ ଉ ସେଇଆ ମୁଁ କହନି ମୁଁ କହିନି ଯଦି ସେ ଯିବେ ସେଇଦିନ ଯାଇକି ଖାଲି ବୁଲିକି ପଳେଇ ଆସନ୍ତୁ ରହିବେ ଆଉ ଏଣେ ତାଙ୍କ ଦେହ ଖରାପେ।
ହଁ ଚାବି ପକେଇ ଦେଇକି ଯାଆନ୍ତୁ ଯାଆ ତୁ ଗୋଟେ ଦିନ କଣ ହଉଛି କଣ ସବୁବେଳେ ଏବିତି ଆଉ ତମେ ଆସିନେ ଦେହ ଭଲ ହେନେ ପଳେଇବେ ସିଏ ରହିବ କି ପଳେଇ ଆସିବେ କଣ ହେଲା। ନା। ଏଦି ଯାଇନାହାନ୍ତି ପଳେଇବେ।
ମୁ ଆଗ ଦେଖେସେ ତାଙ୍କର ଆଗ ଇଏ ଯେ ଇଏ କଣ। ଦରକାର ତାଙ୍କୁ ଛାଡିକି ଆସିବୁ ତାଙ୍କ ଦେହ କଣ ହବ ପଡିକି ଥିବେ ହେଠି। ଏକୁଟିଆଇ।
ଏ ଠୁ ବର୍ଷ ହେଲା ଟୋଟାଲ ଲୋକ ଯାଉନାହାନ୍ତି ସୁଦୁ ଯାଉନାହାନ୍ତି। ତା ମୁନି ବାହାଘର କେବେ ହେଇଥିଲା କି? ମୁନି ବାହାଘର ଏଇ ନଭେମ୍ବର ଆଡକୁ ହେଇଥିଲା ନା କଣ ପା
ହୁଁ
ମୁନି ବାହାଘର ପା ଯାଇଥିଲେ ନଭେମ୍ବର ହେଇଥିଲା ହ୍ୟାଲୋ ମୁନି ମୁନି
ଏ ତା ଭଉଣୀ ନା ହଁ ହଁ ତା ଭଉଣୀ ବାହାଘରକୁ ଯାଇଥିଲା ତା ଭଉଣୀ ବାହାଘର କଣ ବର୍ଷେ ହେଲାଣି
ହଁସେଇବା ବର୍ଷେ ହେଲାଣି ଯେ ଏତେ ବ୍ୟସ୍ତ ଛଅ ମାସ ସମୁଦାୟ ବାହାଘର ହେଇଛି ନା କି
ହୁଁ ମୁଁ ତ ଆମ ଘରକୁ ବର୍ଷେ ହେଲା ଯାଇନି ରହିନି ସେ ଆର ବର୍ଷ ରଜକୁ ଯାଇ ଥିନୀ ଏଇଥିର ରଜକୁ ଯାଇଥାନ୍ତି।
ମୁଁ କେତେ କହନି ବର୍ଷେ ପରେ ଆସନି ରହିବାକୁ କହିଲେ ତ ବୋଧେ ଦି ବର୍ଷ ପରେ ରହୁଛି କିନ୍ତୁ ବର୍ଷେ ପରେ ଆସିଲି ଆଣିକି ତା ପୂର୍ବ ବର୍ଷ ରଜରେ ଆସିଥିନି ଆ
ଇଏ ତଥାଇ ମଜୁରରେ ଥରେ ଦି ଥର ଯାଇଛନ୍ତି ଆହୁରି ଯାଇନି ଘରୁ ହ ହଁ ଜିମି ବୋଲି ଯେଏ ଏଇ କରି ଇଏ ପରିକିଆ ତାପରେ ଆଉ ଗୋଟେ ଇଏ ଠିକ ମାନେ ସେତିକି ଡ ସବୁ ହେଲା ଆଉ ତୁ ଯିବୁ କୁଆଡେ ରହିବୁ କୁଆଡେ ମୁଁ ସିଏ ଏଠି ରହିବେ ମୁଁ ସେଠି ରହିମି
ହଁ ସେଇ ହେଲା କଥା ଆଉ ଲେଟ୍ ଜମା ବି କରିବୁନି ହଁ
ହୁଁ କିନ୍ତୁ ସୋତକଥା ହେଲେ ଟିକେ ଟିକେ ପ୍ରେସର ହେଲାଣି ମୋ ଉପରେ ଏଇଆ ଯେ ଇଏ ପିଙ୍କିରଟି ଏଠି ସେ ବବୁଶ୍ରୀର
ହଁ ପ୍ରେସର କିଏ ତଥାପି ଦଉଛି
ହଁ
କିଏ ପ୍ରେସର୍ ଦଉଛି?
ଇଏ ପ୍ରେସର କଣ ଆରେ ତୁ ତୁ ତ ଆପେ ନିଜେ ପ୍ରେସର ହେଇଜିବୁ ହବୁ ଆଉ କି କହିବା ଦରକାର କଣ
ହୁଁ ସେ ତ ଗୋଟେ ସତ କଥା
ବର୍ଷ ହେଲାଣି ତାଙ୍କର ପୁଣି ବୁ ହେଇଗଲାଣି ପୁରା ଛୁଆ ହେଇଯାଇଲାଣି ହଁ ଏବେ ରହିଥାନ୍ତା ଗୋଟେ ଇଏ
ହ ହଁ।
ଗୋଟେ ଗୋଟେ ଧରି ସାଇଲେଣି ସେମାନେ।
ହଁ। ସେଇଟା ଯାହାହେନେ ତ ଇଏ ଲାଗିବ ଆଉ। କଣ କରିବା ଯେତେବେଳେ ଯାହା ଥିବ ଆଉ ଯୋଗ ଭୋଗ କଥା।
ହଁ ସେଟା ତ‌ ସ ସେଟା ତ ସତ କଥା। ତଥା ବିି ସେଟା ତ ତୁ ତୁ ମନଉ ତୁ କଣ ସେଇଟା କହିକି ବୁଝେଇ ପାରିବୁ କି? କହିବୁ କିନ୍ତୁ ସେଇଟା ବୁଝିହବ?
ହ ନା।
କଦାପି ବୁଝି ହବ ନାହିଁ। ଯେତେ ଚେଷ୍ଟା କର ଆଉ କାଲି ଚିକି ତୁ ମତେ କଲ କଲୁ ମୁଁ ତତ କଲ୍ ଗଲା ବେଳକୁୁଆଡେ ପଳେଇଲୁ କିଲୋ?
ଛୁଆ ଧନ୍ଦା ମାନେ ଏଇଆ।
ତୁ ମାଙ୍କିଡି।
ହଁ ହ ଆଜି ଥିବି ତୁ ମୋତେ ଅଲ ଅଫଲାଇନ୍ କଲ୍ ଫାଷ୍ଟ କରିକି କରିବୁ ଅନଲାଇନ୍ କଲ।
ଆଉ ଏଇଆା ମୋ ଭାଉଜ ଦିଇଥର ଖଣ୍ଡେ ମତେ ଫୋନ କଲେଣି।
ହୁଁ ତୋ ଭାଉଜ ଏଇଥିରେ ଅଛନ୍ତି ନା?
କଥା ହେଇକି ତାପରେ କରିବି।
ତୋ ଭାଉଜ?
ଉଁ?
ମୁଁ କଇନି ତୋ ଭାଉଜ ଏଥିରେ ଅଛନ୍ତି ନା?
କଣ କହିଲ?
ମୁଁ କହିନି ତୋ ଭାଉଜ ଏଥିରେ ଅଛନ୍ତି ନା?
ନା ନା ସିଏ ଜଏନ ହେବେ ଜଏନ ହେବେ ତ ସେଇଥିି ପାଇଁ ତାଙ୍କୁ ଦେଇଥିଲି ଆପଟା ଦେଇଥିଲି ସେ ଡାଉନଲୋଡ କରିଥିବେ ତାଙ୍କୁ ଫୋନ କରିିଥିଲି କାହିଁ ଫୋନ ଉଠେଇଲେନି ଉମ ଦିଇଥର କି। ଆଉ ଏଇନା ସିଏ ମତେ ଦିଇ ଥର ନା ତିନି ଥର କଲେଣି।
ହଉ ହଉ ଦେଖିବା ଆଉ।
ଆଉ ଚିକି ତୁ ଆର କାମ ଟା କରିଚୁ?
ହୁଁ।
ଆଁ?
ହଁ।
ତୋର କେତେଟା ହେଲାଣି?
କେତେଟା ଗୋଟେ କିଏଜାଣି ଶହେ କେତେଟା।
ବାପ ଚିକି ତୁ ଶହେ କେତେଟା ମାନେ ଫାଷ୍ଟ କୋଡ଼ିଏ ଟା କୁ ମାଇନସ୍ କରିକି ଶହେ ଶହେ କେତେଟା?
ଉମ ହଁ ହଁ।
ଉଁ ହୁଁ। ମୋର ଏଇ ଅଶୀଟା ବି ଅଶୀଟା ବି ଫୁଲ୍ ହେଇନି। ନା ଅଶୀଟା ହଁ ସେଇ ସେଇ ଚିକି ହବ ସେଇ ସେଇ ଲବେଟା ଖଣ୍ଡେ ହବ ବୋଧେ ଏଇ ମୋର। ସେଇ
ସବୁ ଜିନିଷ ପାଇଁ ସମୟ ଦରକାର। ଘର କଥା ବୁଝୁ ଏ ବୁଝୁ ସେ ସମୟ ଗଲା ବେଳକୁ ଆଉ କାହିଁ ସମୟ ଆଉ ଯେ
କିଏ ଅଛି କି ତୋ କଥାଟା ପୁରା କ୍ଲିଅର ମତେ ଶୁଭୁଛି ହେଲା କି। ଆ ଏଇ ସୀମା ସହିତ କଥା ହେଲା ମାନେ ସିଏ କଣ କଥା ହଉଛି ମୁଁ କାନରେ ପୁରା କୁଟିଦେଲେ ବି ମତେ ଶୁଭା ହଉନି। କିଛି ମାନେ ସେ କଥା ଆଉ ଏଇ ସେଇ ଇଏରେ ଅଛି ଗୋଟେ ସୀମା ବୋଲି ଝିଅଟା
ମତେ କହୁନୁ ତାକୁ କଲ୍ କରିବ ଯେତେବେଳେ।
ଆଁ ଆଉ-ଉ-ଉ ସେଇ ଆଁ ଯୋଉ ତାକୁ ଫୋନ କଲେ ମାନେ ତାକୁ ଯଦି ତୁ ଫୋନ କରିବୁ ତୁ ଗପିବୁ ଆଗେ, ହେଲା।
ହୁଁ।
କିଛି ମତେ ଶୁଭିବନି, ମୁଁ ଯାହା ପାଇଁବି ମୁଁ ନିଜେ କୋଶ୍ଚିନ୍ କରିବି ନିଜେ ଆନ୍ସ୍ ଆନ୍ସର ଦେବି, ନିଜେ କ୍ୱଶ୍ଚିନ୍ କରିବି ନିଜେ ଆନ୍ସର ଦେବି। ଇଲୋ ତା ହାଡୁ କିଛି ଶୁଭୁନି। କେତେଥର ହାଲୋ ହାଲୋ ହାଲୋ ହାଲୋ ହବୁ।
ସେ ତତେ କଲ୍ କରିଥିଲା ନା କଣ ଆଗେ?
ଉଁ-ଉଁ କଲ୍ କରିଥିଲା କଣ ସେ ଇଏ ଦେଇଥିଲା ଆର୍ଯ୍ୟ ତା ନମ୍ବର ଦେଇଥିଲା ତାପରେ ସେ ତାକୁ ଫୋନ କରିଥିଲି। କଥା ହେଇଥିଲି ଫାଷ୍ଟ ଟିକେ ତାର ହଉନଥିଲା, ତାପରେ ପୁଣି ତାକୁ କଲ୍ କରିଥିଲି ତାକୁ ଦି ଥର ନା ତିନି ଥର କଲ କଲିଣି।
ତୋର କେତେଟା କଲ୍ ହେଲାଣି?
ହଉ କଥା ହଉଥିଲି ଯେ ମାମାର କଣ ମାମା କଣ ନା ଦି ଦିନ ହବ ସେ ତ ଫୋନଟା ତାର ଉଠଉନି। କଣ କ ମେସେଜ୍ କରିଥିଲା କହିଲା ଏମରଜେନ୍ସ୍ ହଉଛି ଟିକେ ପଡିଯାଇଛି। ସେଥିପାଇଁ ସେ ଫୋନ୍ ଉଠଉନି। ଆଉ ତୋତେ ଆଜି କଲ୍ କରିବି, ଏଇୟା ତ ମତେ କହୁଥିଲା।
କେଜାଣି କଣ ହେଇଛି ଏମରଜେନ୍ସି।
କଣ ହେଇଛି ଏମରଜେନ୍ସି? କାହିଁ କହିନି। ମୁଁ ବି ତାକୁ ଫୋନ୍ କରିନି। ସେ କହିଛି ତା ଆଡୁ କରିବ ବୋଲି ସେ କ କଲେ କରୁ।
ହଁ-ହଁ, ହଁ ତୋର କେତେଟା କଲ ହେଲାଣି?
ମୋର ଏଇ-ଇ-ଇ ଦଶଟା।
ହବୁ ତୁ ଦଶଟା କଲ୍ କଲୁଣି। ମୁଁ କେତେଟା କନ୍ କରିଛି କହନି?
କେତେଟା?
ଚାରଟା।
ଇଲୋ ଦଶଟାରୁ ଦି ଟା ହେଲା ମାଇନସ୍ କରିଦେ। କାରଣ ହେରା ଖାଲି ନର୍ମାଲ ଇଏ କି ହୁଁ ହାଁ ଆ ମାନେ ଗୋଟେ ହେଇନି। ଇଏ, ଆଉ ଆଉ ଗୋଟେ କଲ୍ ହେଇଛି ଯେ କିଛି ଶୁଭିଲାନି ସେ କଣ ଦି ତିନି ମିନିଟ ନା କଣ ହେଇଛି। ଦି ମିନିଟ୍ ନା କଣ ହୁଏ। ଇମତି ଆଉ। କାଲି ସେ ରାତିରେ ମୁଁ କହିଲି ମୋର ନଅଟା ହେଇଥିଲା କାଲି ରାତିରେ ହେଲା। ନଅଟା ହେଇଥିଲା ମୁଁ ଆର୍ଯ୍ୟକୁ କହିଲି ମୁଁ କହିଲି କହିଲି ତୁ ପାଞ୍ଚ ମିନଟ ଟିକେ କଥା ହେଇଯା, କହିଲା ହଉ କର ଆଉ ତା ସହିତ କଥା ହେଇଯାଇଚି। ହଉ ଯ ଆଁ
ହଉ ହଉ ମୋ ପୁଅ କାନ୍ଦିଲାଣି ମୁଁ ଯାଏ, ହଉ ରଖୁଛି।